ହାଲୋ।
ହଁ କୁହ।
ହଁ କଣ କରୁଥିଲ?
ଏ ଏବେ ଏଠି ଟିକେ ଆମ ଆଡେ ତ ଯୋଉ ସକାଳୁ ଜୋରସୋରରେ ପୁରା ଖରା ହେଇ ଥିଲା ଗରମ ଯେ କହିହିବାର ନାହିଁ ଏଇ ସତ ମାନେ ଟିକେ ଯେମିତି ତିନିଟା ବେଳକୁ ଟିକେ କାଁଳେଇ ଥିଲା ହେଟୁ ଏଇନା ମାନେ ବର୍ଷା ହେଲା ଯେ କୋଡିଏ ମିନିଟ୍ ଖଣ୍ଡେ ହେଲା ତାପରେ ଛାଡିଗଲା, ଯୋଉ ବସ ର୍ଷା ହେଇକି ଛାଡ଼ିଲା ପରେ ଆଉ ଆପଣଙ୍କ ଆଡେ ଆଜି ବର୍ଷା ହେଇଚିକି ଉପରଓଳି ନା ହେଇନି।
ନାଇଁ ଉଠେଇଥିଲା କାଇଁ ହେଇନି କିଛି ବର୍ଷା ଟୋପେବି ପକେଇନି। ଭାବିଲି ଜୋରରେ ବର୍ଷା ହବ ବୋଲି ପାଣି ଫାଣି ଲଗେଇକି କପଡ଼ା ନେଇଆସିଲି ବଲେ ବର୍ଷା ଦେର ଦେଖିଲା ବର୍ଷା ବିଲକୁଲ ହେଲାନି ଗରମ ହଉ ଥିଲା ଗରମ ହଉନି ମାନେ ବର୍ଷା ଆଉ ଜମା ହେଇନି।
ହଁ ତ ଆମ ଆଡେ ତ ଆମେ ଭାବିଲୁ ଯେ ଏତେ ଜୋରେ ଉଠେଇଲା ଭାବିଲୁ ବର୍ଷା ମାନେ ଆଜି ଜୋରସୋର ହବ ଯାହା ହଉ ଟିକେ ଥଣ୍ଡା ପଡିବ ଦେଖିଲା ବେଳକୁ ସେଇ ଯୋଉ ଗରମକୁ ସେ ସେଇ ଗରମ ମାନେ ଦଶ କୋଡିଏ ମିନିଟ ବର୍ଷାରେ କଣ ଥଣ୍ଡା ହବ ବେଶୀ ଗରମ ହଉଚି।
ବେଶୀ ହଁ ବେଶୀ ଗୁଳୁ ଗୁଳା ଗୁଳି ଗୁଳି ଉଠେଇବ।
ହଁ। ଆଉ ଆପଣ ମାନେ ଏ ଯୋଉ, କଣ କହିଲେ?
ମୁଁ କହିଲି ତମେ ଏବେ କଣ ପଢ଼ାପଢ଼ି କରୁଚ ନା ଜବ କରୁଚ ନା କଣ?
ଓ ନା ମୁଁ ମାନେ ପ୍ଲ ମାନେ ମୋର ସରିଗଲା ପ୍ଲସ୍ ଥ୍ରୀ ସରିଲା ପରେ ମୁଁ ଏବେ ଘରେ ଅଛି। ତ ଆଗକୁ ପଢିବା ପାଇଁ ମାନେ ମୋର ପିଜି କରିବାକୁ ପିଜି କରିବାକୁ ଇଛା ଥିଲା ହେଲେ କଣ କହିଲେ ଏଠି ଆମର ଟିକେ ସୁବିଧା ନାହିଁ ମାନେ ଯୋଉଠି ସୁବିଧା ଅଛି ଯୋଉ କଲେଜଟା ସେଟା ମାନେ ଭଲ ମାନେ
ହୁଁ।
ମାନେ ଯୋଉଠି ପଢା ହଉନଥିବ ଖାଲି ପଇସା ଧରିନିଅ ଦେଇ କି ଆମେ ଯିବା ରୁ ସେ କହିଦେବେ ଆମେ ଲେଖିଦେବା ଆମେ ତ ସେ ପାଠଟା ଜାଣିଲେ ଆମେ ଯୋଉଠି ଆଗକୁ ପିଜି ପରେ ଆମେ ଯୋଉଠି ମାନେ ଯୋଉଠି ଗୋଟେ ଧରିନିଅ ଆଗକୁ ପଢିକି ଯୋଉଠି ଚାକିରି କରିବା ଆମେ ପିଲାଙ୍କୁ କଣ କହିବା ଆମେ ନିଜେ ହିଁ ସେ ପାଠ ଟା ଜାଣିନଥିବା, ସେଥିପାଇଁ ମୁଁ ଏଠି ପଢିଲିନି ତାପରେ ଆଗ କୁମାନେ ଆଉ ଯୋଉଠି ଆପଣ ତ ଜାଣିଥିବେ ଗମେଣ୍ଟ ପ୍ରାଇଭେଟ ପିଜି ତ ଇଏ ନା ଗମେଣ୍ଟ ପିଜି ପାଇବା କେତେ କଷ୍ଟ ଏଠି କାରଣ ଗୋଟେ କଲେଜ
ରହୁଛି ମାନେ ଏଠି ଆଉ ତାପରେ କଣ କହିଲ ଦେଖି ପ୍ରାଇଭେଟ୍ ରେ ପିଜି ମାନେ ପଇସା ସେମିତି ଟିକେ ଅଧିକ ଦରକାର। ତାପରେ ଯାଇ ଯୋଉଠି ବାହରେ ଏଠି ତ ଆମର ଧରିନିଅ ପାଖରେ ସୁବିଧା ନାହିଁ ଯୋଉଠି ଯିବ ବାହାରେ ପଢ଼ିଲ। ବାହାରେ ପଢିିବେ ମାନେ ହଷ୍ଟେଲରେ ରୁହନ୍ତୁ ବା ମେସ୍ କରିକି ରୁହନ୍ତି ସେଥିରେ ପଇସା ତାପରେ ଏବେ ପାଇଁ ଡର ଲାଗୁଚି ପଇସା ତଇସା ଯାହା ଖର୍ଚ୍ଚ ହବ ଧରି ନିଅ ଆପଣ ପାଠ ପଢିବେ ସେଟା କିଛି ଇଏ ନାହିଁ। ମତେଏ ବାହାରକୁ ଯିବାକୁ ଟିକେ ବେଶୀ ଡର ଆପଣ ଦେଖିବେ ଟିଭି କଣ ମୋବାଇଲ୍ କଣ ସବୁଠି ମାନେ ମାନେ ଝିଅ ମାନେ କୋଉଠିବି ସୁରକ୍ଷିତ ନୁହନ୍ତି। କଉ ମାନେ କଣ ଆ ଆପଣ ଆପଣଙ୍କ ହିସାବରେ ଭଲରେ ଥିବେ କିନ୍ତୁ ଆଜିକାଲି ମାନେ ଆପଣ ଟିକେ ଭଲ ପଢନ୍ତୁ ବା କଣ ଇଏ କରନ୍ତୁ କିନ୍ତୁ ଅନ୍ୟମାନେ ଆପଣଙ୍କୁ ଇର୍ଷା କରିବେ ତଦେଖୁଥିବେ କେତେ କଣ ହେଇଯାଉଚି କୋଉଠି ମାନେ ଉଚ୍ଚ ଶିକ୍ଷିତ ଲୋକ ମାନେ ଯୋଉ ଝିଅ ମାନେ କିଏ ଡକ୍ଟର ହେଇଥିବେକି ଓ ଓକିଲ ହେଇଥିବେ ସେମାନେବି ରାତିରେ ଘରକୁ ଫେରୁଚନ୍ତି ଅସୁରକ୍ଷିତ ଭାବରେ।
ତ ସେଇଟା ଟିକେ ମାନେ ମତେ ଡ଼ର ଲା ଲାଗିଲା ମୁଁ ଆଉ ଏଇ ଯୋଉ ଟିଭି ନ୍ୟୁଜ୍ ମତେ ଟିକେ ଡର ଲାଗିଲା ମୁଆଉ ବାହାରକୁ ଯିବାକୁ ହେ ସେଇ ସେଇ ଟାଇମିରେ ମାନେ ସବୁ ନ୍ୟୁଜ୍ ଉରି ଦିଏ ଆପଣ କଲିକତା କଥାତ ଦେଖିଥିବେ ସିଏ ଯଉ ଡକ୍ଟ କ୍ଟର୍ କେମିତି ଭାବରେ ମାନେ ନିର୍ମମ ଭାବରେ ମାରିଥିଲେ ଆଉ ଝିଅ ମାନେତ ମାନେ କୋଉ ସେ ହଁ ସୁରକ୍ଷିତ ନୁହଁ ସେଥିପାଇଁ ଟିକେ ମାନେ ପାଠ ପଢିବାକୁ ଇଚ୍ଛା ଥିଲେ କଣ ମାନେ ବାହାରକୁ ଯିବାକୁବି ଗୋଟେ ପକ୍ଷରେ ଡର ଲାଗୁଚି ଆଉ ମୁଁ କମ୍ପ୍ୟୁଟରବି କରିଥିଲି ଆଉ କମ୍ପୁଟରରେ ଯଉ ପିଜି ଡି ସିଏ କୋର୍ସଟା ମାନେ କରିକି ଘରେ ଅଛି ଆଉ କିଛି ଏମିତି ମାନେ ଆଉ ବିଡ଼ି ପାଇଁବି କହୁଥିଲେ ଯୋଉ ଆନ୍ଧ୍ରା ବିଡ଼ିଟା କିନ୍ତୁ ଆନ୍ଧ୍ରା ବିଡ୍ ଟା କଣ କହିଲେ ଆମର ଏଠୁ ମାନେ ଯାଇ ଯିବାକୁ ପଡ଼ିବ ଯେତେବେଳେ ପରୀକ୍ଷା ଦେବାକୁ ପଡ଼ିବ ମାନେ ଭୁବନେଶ୍ୱର ଯିବାକୁ ପଡ଼ିବ। ତାପରେ ଭୁବନେଶ୍ଵରରୁ ସେଠି ଜଣେ ସାର୍ ରହିବେ ସିଏ ପିଲାମାନଙ୍କୁ ଗାଇଡ୍ କରିକି ନେଇକି ଯିବେ ଆନ୍ଧ୍ରା ତସେମିତି ମାନେ ସିଏପୁଣି କହିଲେ ଯେ ସେଟା ହଁ ଆମେ ରାଜି ଥିଲୁ କିନ୍ତୁ ସେକହିଲେ ଘର ଲୋକ କହିଯିବେନି ସାରଙ୍କ ସାଙ୍ଗରେ ପିଲାମାନେ ଯିବ ତସେ ସେଥିପାଇଁବି ମାନେ ଟିକେ ଇଏ ହେଲା ଆଉ ଆଉ କରିହେଲାନି ଆଉ ଆପଣ ମାନେ ଆପଣଙ୍କର କଣ ଇଚ୍ଛା ଥିଲା ପଢିବାକୁ ବା ପଢି ପାରିଲେନି କଣ କେମିତି?
ହଁ। ମୋରବି ସେମିତି ଇଚ୍ଛା ଥିଲା ଯେହେତୁ ଆମର ଏତେ ଇଏ ଫ୍ୟାମିଲି ନଥିଲା ମାନେ ଲୋଏର ଥିଲା ବାପା ଚାଷ କରନ୍ତି ଆଉ ଆମେ ଦିଭଉଣୀ ଥିଲୁ ମୁଁ ପଢ଼ୁଥିଲି ସେବି ପଢ଼ୁଥିଲା ଆମେ ଟେନ୍ଥ ପରେ ପ୍ଲସ୍ ଟୁ କଲେ ପ୍ଲସ୍ ଥ୍ରୀବି କଲି। ପ୍ଲସ୍ ଥ୍ରୀ ତିନିଟାଙ୍କ ଫାଷ୍ଟ କ୍ଲାସ୍ ଥିଲା ହେଲେ କିଛି ମାନେ ସ୍ୱପ୍ନବି ଥିଲା ବହୁତ୍ କିନ୍ତୁ ଯୋଉଟା କି ଇଏ ହେଲାନି ତମେ ଜାଣିଥିବ ଘରେ ପୁଅ ନଥିଲେ ଗୋଟେ ବଡ଼ ଝିଅ ଉପରେ କେତେ ରେସ୍ପନ୍ସିବିଲିଟି। ମାନେ ଯୋଉଟାକି ମୁଁ କିଛି କରିବାକୁ ଚାହୁଁଥିଲି ହେଲେ କିଛି କରିପାରିଲିନି। ସେଇଟା ଗୋଟେ ଅଫସୋସ ରହିଗଲା ଇଏବି ରହିଗଲା କିନ୍ତୁ ଆମେ ଜବ୍ କରିଥିଲୁ ଦି ଜଣ ମୁଁ କରିଚି ସେସାନ ଭଉଣୀବି କରିଚି। ମୁଁ ଫାଷ୍ଟରେ ଯେତେବେଳେ ପ୍ଲସ୍ ଥ୍ରୀ ସରିଲା ମୁଁ ଭୁବନେଶ୍ୱରରେ ଯାଇଥିଲି ମାନେ ପଢ଼ିବା ପାଇଁ। ସେମିତି ପିଜି କରିବା ପିଜି କରିଥାନ୍ତି ଆଇଦର ଆଉ କିଛି କୋର୍ସ କରିଥାନ୍ତି କମ୍ପ୍ୟୁଟରର ଭଲ ଭଲ କୋର୍ସ କଲେବି ଜବ୍ ମିଳୁଚି ଆଉ ସେଠିକି ଗଲି ଆର୍ଟସ୍ ପଢ଼ୁଥିଲି ଆଉ ଭୁବନେଶ୍ୱରରେ ରହିଲି ରହିଲା ପରେ ଏ ମୋତେ ଗୋଟେ ସ୍କୁଲ୍ ରେ ଜବ୍ ଆସିଲା ଜବ୍ ଇଣ୍ଟରଭ୍ୟୁ ଦେଲା ପରେ ଜବ୍ କଲି ଗଟେ ସ୍କୁଲରେ ଆ କମ୍ପୁଟର କରିଥିଲି ପିଜିଡିସିଏ ଟାଲି କରି ପୁରୀ ରେ ମୁଁ ଜବ୍ କରିଥିଲି। ଜାଣିଥିବେ ରୟାଲ ପବ୍ଲିକ୍ ସ୍କୁଲ୍? ସେଇଠି ଜବ୍ ଥିଲା ଆମର କମ୍ପ୍ୟୁଟର ଇଏରେ, ବିଲିଡିଙ୍ଗ ସିସନରେ। ମାନେ ପଢଉ ନଥିଲି ମାନେ ଆଡ଼ମିସନ ଡିପାର୍ଟମେଣ୍ଟ ହେଲା, କୋଶ୍ଚିନ୍ ତିଆରି ହେଲା, ଏଇସବୁ ଇଏରେ ଥିଲି। ସେଠି ଯାହା ଯେମିତି ଦଉଥିଲେ। ଭୁବନେଶ୍ଵର ଏରିଆରେ ବହୁତ ଖର୍ଚ୍ଚ। ତମେ ବାହାରୁ ବାହାରକୁ ବାହାରିବ ମାନେ ତମର ପଇସା ଦରକାରେ। ଆଜି ଗୋଟେ ଡ୍ରେସ୍, କାଲି ଗୋଟେ ଡ୍ରେସ୍, ସମସ୍ତଙ୍କ ସାଙ୍ଗେ ସମାନେ- ମୋର ବି ପଇସା କିଛି ବଞ୍ଚେନି। ଦଶ ହଜାର ଟଙ୍କାରେ କଣ ବଞ୍ଚିବ। ତାପରେ ଟ୍ୟୁସନ୍ ବି କରୁଥିଲି ସେ ଛୁଆଙ୍କୁ। ଏମିତି ଯାଇଥିଲା ତାପରେ ମୋର ମାଉସୀ ଥିଲେ ଟାଟା ମେଡିକାଲରେ। ହେଠୁ ମୋର ଜବ୍ ହେଇଗଲା। ସେଠୁ ସେଠି ଭଲ ଇଏରେ ପୋଷ୍ଟରେ ଜବ୍ ହେଇଗଲା। ଏଇଠି ଡୁବୁରି ସେଠୁ ମୁଁ ସେଇଠି ପଳାଇ ଆସିଲି। ଭୁବନେଶ୍ୱରରେ ଦୁଇ ବର୍ଷ ଖଣ୍ଡେ ରହିଲି। ତାପରେ ଟାଟା ପଳେଇ ଆସିଲି। ସେଇଠୁ ଭଲ ଭାବରେ ଦି ତିନି ବର୍ଷ ଭଲସେ ଜବ୍ ହେଲା, ଭଲ ପଇସା ରୋଜଗାର ହେଲା। ଘରକୁ ହେଲ୍ପ କରି ପାରଲି ସବୁ ସେଥିରେ ବିଲିଂ ଡିପାର୍ଟମେଣ୍ଟରେ ରହିଲି। ଆଉ ସେଇ ମାନଙ୍କ ଆଶୀର୍ବାଦରେ ରହିଥିଲି। ତା ପରେ ପୁଣି ସେଠି ବାହାଘର ହେଇଗଲା। ପରେ ବାହାଘର ହେଇଗଲା ପରେ ମୁଁ ଆଉ କିଛି କରିପାରିଲିନି। ହଜବେଣ୍ଡ ମନା କଲେ। କହିଲେ ଏତେ ଦୂର, ସେଠି ରହିବୁ ମୁଁ ଏଇଠି ରହିବି ଏମିତି ଆଉ। ଅସୁବିଧା ହେଲା। ଆଉ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ଭାବିଥିଲି ସେଠି କିଛି ପ ଜବ୍ କଲା ପରେ, ଯେଉଁ ପଇସା ବଞ୍ଚିବ ସେ ପଇସାରେ ମୁଁ କିଛି କରିବା ପାଇଁ। ମାନେ ଏବେ ତ ଗରମେଣ୍ଟ ଷ୍ଟଡି ଲୋନ ଦେଇଦେଲାଣି। ଆଗରୁ ଏତେ ସବୁ ଫାସିଲିଟି ନଥିଲା। ଷ୍ଟଡ଼ି ଲୋନ୍ କରିକି ଛୁଆ ପାଠ ପଢୁଛନ୍ତି। ଜବ୍ କଲା ପରେ ବି ଛୁଆ ସୁୁଝିପାରିବେ। କିନ୍ତୁ ଏବେ ଆଉ ସେ ସେ ହେ ହେତେବେଳେ ଥିଲା, ଏବେ ଏବେ ଥିଲା ହେତେବେଳେ କିଛି ନଥିଲା। ସେତେବେଳେ ସାହାଯ୍ୟ କରିବାକୁ କେହି ନଥିଲେ। ମତେ ବି ସାହାଯ୍ୟ କରିବା ସେଥିଲାଗି ଅସୁବିଧା ହେଲା। ମୁଁ ଭାବିଲି ନିଜେ ଜବ୍ କରିିବି ତ ପଢିପାରିବି। ତା ପରେ ଜବ୍ ରେ ତୁମେ ଟାଇମ୍ ଦେଇପାରିବନି ପଢ଼ିବାକୁ। ସେଠି ତମେ ଆଠ ଘଣ୍ଟା ଖଟିଲ, ଇଆଡେ କେତେବେଳେ ପଢିବ। ପଢ଼ି ହେବ, ହଁ, ସେ ତୁମେ ଏମିତି କହିଲ ପଢ଼ିକି ଯାଇକି ଏକ୍ଜାମ ଦେଇହେବ, ସେଥିରେ କିଛି ଲାଭ ହିଁ ନାହିଁ। କିଛି ତମେ ଜାଣିନଥିବ, ଶିଖିନଥିବ, ଖାଲି ଗୋଟେ ସାର୍ଟିଫିକେଟ୍ ପା-
ଏକ୍ଜାମ ଦେ ଦେଲେ କନ୍ ଲାଭ? ଯଦି ଗୋଟେ କଲେଜରେ ତମେ ଲେକ୍ଚର ହେଲ, ତମକୁ ଗୋଟେ ଛୁଆ କ୍ୱେଶ୍ଚିନ୍ କରିବ ତମେ ପୁଣି କ୍ୱେଶ୍ଚିନ୍ ର ଆନ୍ସର ଦେଇ ପାରିବ କି ନାଇଁ? ନ ଦେଇ ପାରିଲେ ଏଠି ଅଫନଡେଡ୍ ହବ ନା ତାପରେ ହେଇଠୁ ଦେଖିଲି ଏ ହେଲାନି ଏବେର ପଇସା ବି ଯୋଉ ପଟେ ରୋଜଗାର ହେଲା। ହଁ, ସେଠି ଭଲ ଥିଲା। କୋଡିଏ ହଜାର ଦଉଥିଲେ କି ତିରିଶ ହଜାର। ବଢୁଥିଲା ଭଲ ଥିଲା। ଟାଟା ଟା ପୁରା ଇଏର ଡାଇରେକ୍ଟ ଇଏରେ ଥିଲା। ତାପରେ କୋଭିଡ୍ ଟାଇମରେ ହଜବେଣ୍ଡ ଜବ୍ ଛଡେଇ ଦେଲେ। ମାନେ ଅସୁବିଧା ହେଲା, ଛୋଟ ଛୁଆ, ତାକୁ ଛାଡିକି ଯାଇ, ଜବ ଛାଡିଦେଲି ସେ କହିଲେ ମୁଁ ବି ବିଜନେସ୍ କରୁଛି, ପଇସା ପତ୍ର ଅଭାବ ନଥିଲା। ଜବ୍ ଛାଡ଼ିଦେଲି ଆଉ, ଛାଡ଼ଦେଲା ପରେ ଉଁ, ମାନେ ବାପ ଘରକୁ ହେଲ୍ପ କରିପାରିଲିନି। ତାପରେ ଏକୁଟିଆ ରହିଲି ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଗଲା। ତାପରେ ସାନ ଭଉଣୀ ତାକୁ ପଢ଼ଉଥିଲି ତାପରେ ସେ ପଢ଼ା ସରିଯାଇଥିଲା। ତାପରେ ସିଏ ବି ଜବ୍ କଲା ସିଏ ଗଭର୍ଣମେଣ୍ଟ ଏ ରହିଗଲା। ତାର ଭଲ ଜବ୍ ହେଇଗଲା ତା ବାପା ମାଆଙ୍କ ସ୍ୱପ୍ନ ମୁଁ ସିନା କରିପାରିଲି ନି ସିଏ କିଛିଟା। ପୂରଣ କରିପାଇଲା ପ୍ର ବାହାଘର ହେଲାପରେ ତ ଏଟା କହିହେବନି କି କ'ଣ ଏମ୍ ଥିରେ। ଗଲା କିନ୍ତୁ ମୋର ସ୍ୱପ୍ନ ଅଧୁରା ରହିଗଲା ଯାହାକୁ ଆଉ ପିଲା ବେଳେ ଏବେ। ତୋ ଛୋଟ ଛୁଆ। ତା ପଛରେ ଧାଇଁବାକୁ ପଡିବ ତାକୁ ଯଦି ଜବ୍ ଅଛି ଜବ୍ ଚାହିଁଲେ ଯୋଉଠି ପାଇଲେ ହେଠି। ଏ ହବ ହେଲେ ଏକ୍ସପ୍ରେସନ ଅଛି କିନ୍ତୁ ଛୁଆକୁ ଛାଡିକି ଯାଇହବନି। ଛୁଆ କୁ ଛାଡିକି ଗଲେ ତା କଥା କିଏ ବୁଝିବ ସେ କେମିତି ପୁଣି ମଣିଷ ହବ। ତାକୁ ଯଦି ମୁଁ ଛାଡିିକି କୋଉଠି ଚାକିରି କଲି। ସେଥିଲାଗି ଆଉ ଚାକିରୀକୁ ଏତେ ଇମ୍ପୋର୍ଟାଣ୍ଟ ଦେଲିନି ଆଉ ନିଜ ଘର ସଂସାରକୁ। ଭାଇ ନା ତ ଚାକିରି କରିଛନ୍ତି।
ମାନେ ପଣତ ରେ ଗୋଟେ ଝିଅ ଉପରେ ସବୁ ମାନେ କେ। ଏତେ କ'ଣ ଦାୟିତ୍ବ ସେଟା ବି ଆମ ଉପରେ ଲାଗୁ ହୁଏ କାରଣ ମୋର ବି ଭାଇନାହାନ୍ତି ଆମେ। ତିନି ଭଉଣୀ ନେ ଦି ଭଉଣୀ ବାହା ହେଇଛନ୍ତି ମୁଁ ସାନ କିନ୍ତୁ। କ'ଣ କହିଲେ ମାନେ ସେମିତି ମାନେ ପୁଅ ଟେ ମାନେ ସିଏ ପଛେ ଆଜିକାଲିକାର ପୁଅ ମାନେ ନ ପଚାରନ୍ତି ବାପା, ମାଙ୍କୁ। କିନ୍ତୁ ତାହାର ପୁଅ ଥିବ ମାନେ ପଡିଶା ମାନେ ହେମିତି। କିଛି କହିବେନି କିନ୍ତୁ ଯାହାର ଦେଖିବେ ନଥିବେ ଲୋକ ଟିକେ ମାନେ ବହୁତ କେ ଛୋଟ ଆକାରରେ ଦେଖିବେ। ଆଉ ପାଠ ହଁ ଛୋ। କଟ ନଜର ରେ ମାନେ ତ କହିବାକୁ ଗଲେ ଗାଁ ଭିନ୍ନ, ଭିନ୍ନ ସମସ୍ତେ ମଣିଷ ଏକା। ତ ଭଳିଆ ଆଣିଥିବେ ମୁଁ କହିଲି ଆଉ ସେମେ। ତି ଆଉ ଲୋକ ର ମାନେ ଲୋକ ଅନୁସାରେ ଚାଲିଲେ ଆମେ କିଛି କରିପାରିବନି ଆଉ ସେମାନେ। କହିବେ ଆମେ ଭଲ କଲେ କହିବେ ଆମେ ଏବେ ଖରାପ କଲେ ବି କହିବେ ତାଙ୍କ। ଲୋକ ମାନେ ଚାରି ବେ ଯଦି ଆମେ ନିଜେ ଜୀବନ ବଞ୍ଚିବା ତାହେଲେ ଆମେ ଖୁସିରେ କ'ଣ ଅଛି ମାସି ମାନେ ତାଙ୍କ ଶହେଟା ବୁଲୁଥିବ। ଆପଣଙ୍କର ଗୋଟ ଥିବ ସେ କିନ୍ତୁ ସେ ଟେବୁଲ ଟାକୁ ମାନେ ଚାରିଆଡ଼େ, ଚାରିଆଡେ ବୁଲି ବୁଲି କହିବେ। ତାଙ୍କ ଭୁଲ କିନ୍ତୁ ତାଙ୍କୁ ଦେଖା ଯାଏନି ତ ସେମିତି ପଢାପଢି କ'ଣ କହିଲେ। ମାନେ ଯଦି ସୁବିଧା ହେଇଚି ମୁଁ କହିବି ଗୋଟେ ଝିଅ ପାଇଁ ଗୋଟେ ସୁବିଧା ଥିବ ମାନେ ଭଲ ହବ। ପାଖରେ ହେଲେ ମୁଁ ପାଖରେ ହେଇଥିଲି ପଢେଈଥାନ୍ତି କିନ୍ତୁ ପାଖରେ ଏଠି ଚାହିଁଥିଲେ। ପଇସା ଦେଇକି ଧରିନିଅ ପଢିକି ଚାକିରି ପାଇଛି ତେଣୁ କିନ୍ତୁ ଆମେ ତ ଯୋଉ ପାଠ ଟା ନିଜେ ପଢିଲେ। ନାଇଁ ଆମେ ଅନ୍ୟକୁ କଣ ପଢେଇବା ଆ ଖାଲି ମାନେ ମିଛଟାରେ ଚିହ୍ନା ଜଣାରେ। ପଶିକି ଚାକିରି କରିଦେଲେ କ'ଣ ହବ ଶିକ୍ଷକ ଚାକିରି ଯେହେତୁ ଆମେ ସେ ଯାହାକୁ ଶିକ୍ଷା ଦେବା ସେମାନେ ପୁଣି ତ ଆଗୁକୁ। କୁ ମାନେ ସେମାନେ ବି ପଢିବେ ତାଙ୍କର ଭବିଷ୍ୟତ ଅଛି ସେଥିପାଇଁ ମୁଁ ମାନେ। ତାକୁ କହିଲି ମୁଁ ନିଜେ ଠ। ଠକିବିନି ମାନେ ଅନ୍ୟ କାହାକୁ ଠକିବିନି ସେଥିପାଇଁ ବି ମୁଁ ଆଉ ପଢିପାଇଲିନି କାରଣ ଏଠି କ'ଣ ମୁଁ ଦେଖିଲି ଯେ ପାଖ କଲେଜରେ ପାଠ ପଢା ଟିକେ ବି ହଉନି। ଖାଲି ଟାରେ ମାନେ ପଇସା ଦେଇକି ପାସ୍ କରିବାଠୁ ଭଲ ନ ପଢିବା ଟା ହିଁ ଭଲ ମୁଁ ଆଉ ସେ। ସେଥିପାଇଁ ଆଉ ଆଗୁକୁ ବଢି ପାରିଲିନି ହଁ ସେ। ସେଇଟା ହଉଛି ଅସୁବିଧା ଆଉ ହଁ ମୁଁ ଟିକେ ରହୁଛି।
ହଁ।